ହ୍ୟାଲୋ।
ହ୍ୟାଲୋ।
ହଁ।
କଣ କରୁଥୁଲୁ?
ଏଇ ଉଁ- ରୋଷେଇ ବାସ ସାରିକି ଆସିକି ଟିକେ ବସିଚି ଆଉ।
ଉଁ ଆଜି କଣ ଖାଇବା ହେଇଚି?
ଆଜି ପଖାଳ ହେଇଚି ଆଉ ଉ ଉଁ ମାଛ ଭଜା ହେଇଛି
ଚିଙ୍ଗୁଡି ଭଜା ହେଇଚି ଆଉ ମୋ ସାଙ୍ଗ ଟିକେ ଆଣିକି ତା ପାଖେ ମୋ ଡବାଟା ଥିଲା ତ ଚିକେନ୍ ଦି ପିସ୍ ଦେଇକି ଯାଇଚି ଝିଅ ପାଇଁ। ମୁଁ କହିଲି ମୋ ପାଇଁ ନା ଝ୍ ନାଇଁ ନାଇଁ ଝିଅ ଖାଉଚି ନା ଚିଙ୍ଗୁଡି ଖାଉଚି ମାଛ ବି ଖାଉଚି ଡବାଟା ଥିଲା ତ କଇଲା ଆଉ ମୁଁ ଝିଅ ପାଇଁ ଚିକେନ୍ ଦି ପିସ୍ ଦେଇଚି ମୁଁ କହିଲି ମୁଁ ଖାଇପାରିବି ତ? ସେ କହିଲା ମୁଁ ତ ଦେଇଚି ଦେଖ। ଏ ଇ ଛୋଟିଆ ପ୍ଲାଷ୍ଟିକ୍ ଡବା ଟେ ଥିଲା।
ଓହୋ।
ଝିଏ କଣ ପାଠ ପଢୁଚି ଏନୁ?
ଝିଅ ର ଏଟା ଫାଇବ କ୍ଲାସ ହେଲା। ଆଇସିଆସି ବୋର୍ଡ ରେ ପଢୁଚି ଆଉ।
କେନ୍ତି କଣ ପାଠ ପଢୁଚି ସେ?
ପଢୁଛି ମାନେ ଠିକ୍ ପଢୁଛି ମତେ ଲାଗୁଚି କିନ୍ତୁ ଆଇସିଆସି ବୋର୍ଡରେ ଯେତିକି ପା ଠ ବହୁତ୍ ପ୍ରେସର୍। ମାନେ ସେଇ ପାଠ ପଢିକି ଜଣେ ଆଗୁକୁ ମାନେ ସେଇ ଜବ୍ କରିବ ସେଇ ଇଏ କିନ୍ତୁ ଉଁ- ଏତେ ପ୍ରେସର ନେଇଁ କି ଯୋଉଟା ନାଇନ୍ ଟେନ୍ ରେ ପଢିଆ କଥା ସେଟା ତମେ ସି କ୍ସ ରେ ପଢ଼ିବ।
ଆଉ ଜମା ସେଇଟା ଟିକେ ଅଧିକ ପ୍ରେସର୍ ହେଇଯାଉଚି ଆଉ।
ନାଇଁ ହେମେ ଏଇ ଏଇଠି ମୋର ଜଣେ ଚିହ୍ନା ପରିଚିତ ହେବେ ସେ କଣ ଆଇସିଆସି ରେ ପଢଉଥିଲେ ତାପରେ ଦେଖିଲେନି ତାଙ୍କର ସେ ଠିକ୍ ରେ ଆଉ ଟିକେ ବଡ ହେଲାଠୁ ଧରି ପାଇଲାନି ଜାଣି ପାଇଲାନି। ପ୍ରେସର ପଡିଲା ମାନେ ଯୋଉ କମ ନମ୍ବର ରଖିଲା। ତାକୁ ସିଏ ସିବିଏସିରେ ଦେଇଦେଲେ।
ଅ ତ ମୁଁ ସେଇା ଭାବିଚି କି କ୍ଲାସ୍ ସିକ୍ସଟା ସିବିଏସ୍ଇ ରେ ଆଡ଼ମିସନ୍ କରିବି।
ନାଇଁ ନାଇଁ ଦେଖିକି ପୁଣି ଛୁଆଙ୍କ ସତ କଥା ଛୁଆଙ୍କ
ଆ ନା ମୁଁ କହିବା କଥା ବଚ ମାନେ ବଚପନ୍ ଟା ରହିବା ଦରକାର।
ହୁଁ।
ତ ଆଗୁକୁ ପଢିବେ କିନ୍ତୁ ଏଇଟା ଖେଳିବା ବୁଲିବା ସହିତ ପାଠ ପଢ଼ିବାଟା ଠିକ୍। ଆଉ ଏତେ ଏମାନଙ୍କର ପାଠ ଅଛି ଯେ ମାନେ ଖେଳିଆ ବୁଲିବା ପାଇଁ ବି ତାଙ୍କୁ ସମୟ ହବ
ହୁଁ ହୁଁ। ଆଉ କଣ ଏଇ ବର୍ଷ କେତେ କଣ ଭୋଜି କଲ ଏଇ ଆମର ଟୁ ଥାଉଜେଣ୍ଡ ଟୋ ପ୍ରୋସେସ ରେ।
ଏଇପାଳିଆ ମାଚଲି ଆମ ଏଇ ବର୍ଷ ତ ମୁଁ ଭାବିଚି ଆମେ ମାନେ ଭୋଜି କରିବା ଡିସେମ୍ବରରେ।
ହୁଁ ନାଇଁ ଟିକେ ଶୀତ ଥାଉ ଥାଉ କଲେ ଭଲ। କାରନ ଖରାକୁ ଛୁଆ ବି ବିରକ୍ତିଆ ହଉଚନ୍ତି ଆଉ ଯା ହେଲେ ରୁମ ଟେ ଦରକାରେ ଟିକିଏ ଶୀତ ହଉଥିବ ଖରା କାଟୁ ନଥିବ ଠିକ୍ ହବ।
ଟ ର ପିନ୍ଧିକି ବି ଭୋଜିଟା କରିହବ କିନ୍ତୁ ଗରମରେ କରିହବନି।
ହଁ ଦିନରେ ବି ଖରା ଟା ପଇଲେ ଆଉ ଦରକାର ନାହିଁ ନା ସ୍ୱେଟର ହେଇ ଖରା ଜାଗାରେ ତମେ ମାନେ ରୋଷେଇବାସ କରିକି ଇ ନିଆଁ ବି କିଛି ଲାଗିବନି ଠିକଠାକ୍ ରେ ସବୁ ହେଇଯିବ ଆ ଆଉ ଉଁ ବେଶୀ ଖରା ହେଲେ ଭଲ ଲାଗୁନି ଇଏ କରିବା ପାଇଁ।
ଆମ ସତ କଥା ଆଉ ଏତେ ଖରାରେ ଆଉ ଭୋଜି ଶୁଣୁ ନିଜକୁ ସୁଖ ଲାଗୁଥିବ ଭୋଜିଟା ଏଞ୍ଜୟ କରିବ। ଆଉ ନିଜେ ଗରମରେ ଝାଳ ବାହାରୁଥିବ ଆଉ ତମେ ହେଟା ଏଞ୍ଜୟ୍ କରିବ କି ଆଉ।
ଏମିତି କଣ ଭଲ ଜାଗା ଅଛି ମାନେ ଏମତି
ହଁ ଏଇଠେ ଗୋଟେ ଏଇଠି ତ ଅଛି ଆଉ ଆମ ଏପଟେ ମୋ ବାପ ହର ଗାଁ ପଟେ ବି ଅଛି ଗୋଟେ ମନ୍ଦିର ମାନେ ଚାରିପଟେ ପୁରା ଗଛ ଗଛ ଆଉ ପୁରା ମାନେ ଅ ଛାଇ ଛାଇ ମାନେ ଏରିଆଟା। ଅ ଖରାପୁରା ପଡୁନି ତା ଭିତରେ ଆକଚୁଆଲି ବହୁତ ଭୋଝି କରନ୍ତି।
ଆରେ ହେ ହେମିତିଆ ଜାଗା ଭଲ ଏପଟେ ଗୋଟେ ଡ୍ୟାମ୍ ପାଖେରେ କୋଉଠି ଗୋଟେ ମୁଁ ଶୁଣି ତା ନାଁ ଜାଣିନି କିନ୍ତୁ ଜାଣିଚି ଏ ଡ୍ୟାମ ପାଖେରେ ପାଣି ଯାଉଚି। ଆଉ ଭଲ ମାନେ ରୁମ୍- ଫୁମ୍ ବି ହେଠି କରିଚନ୍ତି ଭୋଜି ଭାତ ପାଇଁ ସବୁ ସ୍ପଟ ଭଳିଆ ସବୁ
ହଁ ନାଇଁ ସବୁଠେ ଯେ- - ଏତେ ସୁବିଧା ହେଲେ ହିଁ ମତେ ଲାଗେ ଆମ ପଟେ ଯୋଉ ମନ୍ଦିର ଅ ମାନେ ଏମିତି ଏକା ବେଳେ ପ ଚାସ୍ ଜଣ ଭୋଜି କରିପାରିବେ ପଚାଶ ଟା ଷ୍ଟାପ୍
କେତେ ବଡ ଏରିଆ ସେଠେ ଖେଳିବାକୁ ପିଲାଙ୍କ ପାଇଁ ଅ ପାର୍କ ଅଛି ଦୋଳି ଫୋଳି ଖେଳିଆକୁ କଣ ପିଲା ବି ଏଞ୍ଜୟ କଲେ ଭୋଜି ବି ହେଲା। ତ ହେଥେ ହେଇଥି ଯୋଗୁ ବେଶୀ ସେଇଠେ କରୁଚନ୍ତି କାରଣ ସବୁ ଜିନିଷ ଯୋଉଟେ ସୁବିଧା ଥିବ ହେଇଠେ କରିବେ ନା।
ନାଇଁ ପାଖେରେ କଣ ପାଣି ଫାଣି ସୁବିଧା ଅଛି?
ହଁ ମାନେ ଅ ପାଖେରେ ବ୍ରାହ୍ମଣୀ ନଦୀ ଯାଇଚି ବ୍ରାହ୍ମଣୀ ନଦୀ କୁଦୁ କୂଳରେ ମନ୍ଦିର ଟା।
ହଁ ହେଇଥିପାଇଁଁ ମାନେ ହେମିତି ଜାଗାରେ ବଡ ମାନେ ବି ଏଞ୍ଜୟ୍ କରିବେ ନାଇଁ ଛୋଟ ମାନେ ଦୋଳି ଫୋଳି ଏଇଠି ଅଛି-
ଦୋଳି ଅଛି ଇଏ ଅଛି ବହୁତ ନାଇଁ ବହୁତ ବଡ ଏରିଆଟା ଆଉ ସବୁ ପ୍ରକାର ସୁବିଧା ଅଛି- ଆଉ ବହୁତ ସେଫଟି ବି ଆଉ ସେଇ ଜାଗାରେ କଲେ କଣ ଛୁଆ ବି ଖେଳୁଛନ୍ତି ଇଏ କରୁଚନ୍ତି ଆଉ ଯୋଉ ଜାଗାକୁ ଗଲେ କଣ ଛୁଆ ଖେଳିବାକୁ ବି ନଥିବ ନା
ହୁଁ। ନାଇଁ ଯୋଉ ଆ ବହୁତ ବହୁତ ଦୂରକୁ ଯାଉଛନ୍ତି ଭିତର କନିକା ହରିକା- ମାନେ ହେଇଆଡେ ଯାଉଛନ୍ତି
ଟିକେ ଅ ଯାଇ ହବ କିନ୍ତୁ ସେଇ ସମସ୍ତେ ରାଜି ହବା ଦରକାରେ
ପୁଣି ସବୁ ଜିନିଷ ଆଭେଲେବୁଲ ପୁଣି ନେଇ ଗଲା ବେଳୁକୁ ଟିକେ ଅସୁବିଧା ହେଇ ପାରି ବି ପାଖାପାଖି କଲେ କଣ ତମେ ନିଜ ଏରିଆରେ ବି ଜାଣିଦବ- ଜାଣିଦବ ବି କଣ ଦରକାର କଣ ନାହିଁ। ଏମିତିରେ ଆଉ ଯେତେବେଳେ ଆଉ ଯୋଉଆଡେ କଲେ କି ଛି ନାହିଁ ହଇରାଣଟି ହେଲେ ପୁଣି
ଏଇ ବର୍ଷ ଯହା ହେଲେ ବି ଆମେ ମାନେ ଭୋ କରିବା ଅ ଯେତିକ ଆମେ ଝିଅ ଅଛେ- ସମସ୍ତିଙ୍କି ଡାକିବା ସମସ୍ତଙ୍କ ଫାମିଲି ମନେକ ତିନି ଜଣ ଲାଖେ ହେଲେ ବି ମୁଁ ଭାବୁଥିଲି କି ଏ ପାଂସହ ଲାଖେ ହେଇଗଲେ ବି
ହୁଁ।
ଅ ଜଣକା ହେଇଯିବ ହେଲା। ଜଣକା ପାଂଆସ ଲାକ୍ଷେ ହେଲେ ବି ହେଇଯିବ ଯୋଉମାନେ ପୁରା ଛୋଟ ଛୁଆ ଥିବେ ତମର ଜିନ ଜଣେ ଦିଟା ଛୁଆ ସେମାନଙ୍କୁ ଆଉ ହିସାବ ହବ କି ହବନି ନା। ଛୋଟ ଛୁଆ କଣ ଆଉ ଖାଇବେ କେତିକି ଅ ଏମିତି ହେଲେ ବି ସବୁ ନନଭେଜ୍ ଆଇଟମ୍ ବି ହେଇପାରିବ ଭେଜ ଆଇଟମ୍ ବି ହେଇପାରିବ।
ନ ଭଲ ନା ସମସ୍ତେ ମିଶେଇି କଲେ ଏଇଟା ଗୋଟେ ଭଲ ଲାଗେ।
ହଁ।
ଏମିତି ଆଉ କଣ ଏକୁଟିଆ କୁଟିଆ ଭଲ କି?
ଆଉ ଏଇ ଯୋଉ ସ୍ପିକର ଫିକର ଆଣିବ ଲଗେଇବ ନାଚିବ। ଭୋଜି କଲ ହଁ ଖୁସିରେ ଏଞ୍ଜୟ କଲ ଭଲ। ସେଇଟା ତ ଲାଗ ହଁ।
ଏଇ ଏଇ ପାାଳି ପା କୋଉଠି କୋଉଠି ଯାଇଥିଲେ ଭୋଜି କରି ଯେ ସେମାନେ ମାନ ଯୋଉ ସେଇଠି ରୋଷେଇ ରୋଷେଇ କରୁଥିଲେ କିନ୍ତୁ ସେଇଟି ଯୋଉ ପାଣି ମାନେ ପାଣି ଯୋଉଥିଲା କଣ ଛୁଆ ପିଲା ଖେଳୁଥିଲେ। ହେଟ ସିଏ ଟିକେ ବି ଉିତରକୁ ମାନେ ମାନିଲାନି ପଳେଇଲା ତାକୁ ଏତ କିଏ ଧ୍ୟାନ ଦେଲାନି ସେ ଯେମିତି ସାଇଠ ପଳେଇଲା ସେ ଗୋଟେ ଭାସିଗଲା ତାକୁ ଦି ଦିନ ପରେ ପାଇଲେ।
କି ବଞ୍ଚିଥିଲା ନାାଇଁ?
ନା ମୋ ଦିଦିିନି ପରେ ପାଇଲା ବଞ୍ଚିତିବ କିି ମାନ ଯୋଉ ଛୋ ଛୋଟ ଟିକେ ଛୁଆ ନା ଛୋଟ ବଲେ ହବ ଏଇ ଛଅ ସାତ ବର୍ଷର ଛୁଆ।
କଣ ହେଲା ବାପା ମାଙ୍କୁ ହବ ଭଳିଆ ନା ଯାହା ହେଲେ ବି କାରଣ ଛୁଆଙ୍କୁ ନେଇକି ଯାଉଛ ମାନେ ତମେ ଆଖି ଆଗରେ ଧ୍ୟାନରେ ରଖିବ।
ହଁ ଛୁଆ ଛୁଆ ପିଲା କ ନବ ମାନେ। ତାଙ୍କୁ ଧ୍ୟାନ ନ ଦବ ଯସି ପୁଣି ତ ହେଇଉସ ଭାବି ଯେମିତି ଯିବ।
ଯଦି ଧ୍ୟାନ ଦେଇପାରିବନି ଛୁଆଙ୍କୁ ନେଇକି ଯିବନି। ଆଉ ସେମାନେ କଣ ଜାଣିଛନ୍ତି ମତେ କହ?
ସେଇଆ ପା ମାନେ ହେଇଟା ହଉଛି କଥା ଯୋଉ ଯିବ ଭାରି ସିନା ନିଜ ଇଏରେ ପୁଣି ଗୋ ଟିଏ ଗୋଟେ ଯଦି ଏକ୍ସି ଜିନିଷ ସେଇଟାକୁ ବି ଇଏ କରିଦେବେ, କହିବେ ଅଘଟଣ ଘଟୁଛି ନା ଏ ଠି ଯାଉଛନ୍ତି ହେଠି ଯାଉଛନ୍ତି, ଭୋଜି କରିକି ଆସୁଛନ୍ତି ଇଏ ପଳଉଛି ସିଏ ପଳ
ସିଏ ଆଉଛନ୍ତି। ଜଣେ ଆଜି ଦେଖୁଥିଲି ଜଣେ ସ୍ତ୍ରୀ ମାନେ ତା ମାନେ ହଁ, ତା ହଜବ୍ୟାଣ୍ଡର ଭିଡିଓ କରୁଥିଲା ପାଣିରେ ଗାଧଉଥିଲା, ସେ ମଜାନ ମଜେ ଭିଡିଓ ଦେଖଉଛି ତାହା ହଜବ୍ୟାଣ୍ଡ ଯେତଲେ ଉପରୁ ଉପରୁ ହାତ ଦେଖଉଛି ହାତ ହଲଉଛି ଆ ସିଏ ସେତେବେଳକୁ ଜାଣି ପାଇଲା ଯେ ବୁଡ଼ି ଯାଉଛି ବୋଲି, ବୁଡ଼ିଗଲାକୁ ଆଗ ଲୋକକୁ କହିଲା ବେଳକୁ ସେ କିନ୍ତୁ ବୁଡ଼ି ଗଲା। ମାନେ ପଳେଇଲା ମାନେ ପାଣିଆଡ଼େ ପଳେଇଲା ବୁଡ଼ିକି କୁଆଡେ ଆଉ ତାଙ୍କର ବୁଝିପାଇଲେନି ସ୍ତ୍ରୀ ରେକଡିଂ ଫୁଣି କରୁଥିଲା ଭାବେ।
ହୁଁ, ନା ସେମ୍ ସେମିତି ହଉଛି ପା ସେମି
ତ ଥିବ କି କୋଉଠି ଏ ଭଉଁରି ଥିବ ବୁଲେଇ ବୁଲା ଦବ କଣ କରିବ ତମେ?
ନାଇଁ ହେମିତି ବି ଆଉ ଗୋଟେ ଜାଗାରେ ହଉଛି। ଯୋଉ ଦି ସାଙ୍ଗ ଯାଇଥିଲେ ହେଇଦିନ ସେ କୁଆଡେ ବିଦେଶ ଯିବାର ଥିଲା? ତା ସାଙ୍ଗ ତେରେ ମାନେ ରାତିରେ ଯିବା ଥିଲା ତା ସାଙ୍ଗ ସହିତ ସେ ଦିନରେ ଗଲା। ପାଣି ପାଖରେ କୂଳରେ ଠିଆ ହେଇଥିଲା ଫୋଟୋ ଉଠଉଥିଲେ। ହଠାତ୍ କି ପାଣି ସୁଅଟେ ଆସିଲା ହଠାତ୍ କି ମାନେ ଯେମିତି ବଢି ହୁଏ କି କଣ? ସେଇ ଟାଇପ୍ ର ଗୋଟେ ସୁୁଅଟେ ଆସିଲା ମାନେ ଏକାଥରକେ ହେଇଯୋଉ ସାଙ୍ଗଟେ ଯିବାର ଥିଲା ତାକୁ ଏଇଥିରେ ଭସେଇନେଲା। ଏଇ ପିଲାଟି ବାହାରେ ଅଛି ଫଟୋ ଉଠଉଛି, ଭିଡିଓ କରୁଛି।
କଣ କରିବ ଆଉ?
ସେ ପିଲାଟିକି ଭସେଇ ନେଲା ପୁରା।
ନାଇଁ ଆଉ ଗୋଟେ ଦେଖିନୁ ଏ ଯୋଉ ଅବ ଯାଇଥିଲେ ଫାମିଲ୍ ଦେଇ ଛଅ ଜଣ ହେଲା। ଦି ଜଣ ଛୁଆ, ଚାରି ଜଣ ବଡ ଲୋକ, ପୁରା ଖାଲି ଜାଗା ମାନେ ଯୋଉଠି ପାଣି ବୁହେ। ସେ ଖାଲି ଜାଗା ଖାଲି ପଥର ଅଛି। ସେମାନେ ଏହି ମ ମାନେ ଗୋଟେ ପଟୁ କ୍ରସ୍ କରିକି ମଝି ଯାଁକେ ହେଇ ଛନ୍ତି, ମାନେ ପାଣିଟା ସର୍ଡନ୍ ଆସିଲା ଦି ଜଣ ହେତୁରୁ କ୍ରସ୍ କରିକି ଆସିପାଇଲେ, ଚାରିଜଣ କିନ୍ତୁ ଆଉ ଆସିପାଇଲେନି। ଏତେ ଜୋରେ ପାଣି ଆସିଲା ବୋଲି ଚାରିଜଣ ଯାକ ଭାସିକି ମରିଗଲେ।
ହଁ ହୁଁ, ସେଇଆ ପା। ହେ ହେମିତି ହେମିତିଆ ଜାଗା ଯୋଉଟା ମୁଁ କହୁଛି ହେମିତିଆ ଜାଗା ତାଙ୍କର। ମାନେ ଯୋଉଟା କି ପାଣି ଅଳ୍ପ ଅଳ୍ପକେ ଥିଲା ଯୋଉଠିକି ପାଣି ସୁଅ ଚାଲେ କିନ୍ତୁ ସେତବେଳେ ନଥିଲା। ସିଏ ଯୋଉ ହେତେବେଳେ ଯୋଉ ଆସିଛି ଭାରି ସେ ଏକଥାରେ ହଁ ସେମିତି ଆଉ।
ସେଇଆ ପା କଣ କହିବ ଲାଲି ତାପରେ ମୁଁ କହିବା କଥା ଏମିତିଆ ଅ ଡେଞ୍ଜର ଜାଗାକୁ ଯିବାର ନାହିଁ, ତାପରେ ଯୋଉ ଏ ଆକ୍ଚୋଲି ଏମିତି ଯୋଉ ଡେଞ୍ଜର ଥିବ ସେଇ ଆଗରେ ଗୋଟ ପୋଷ୍ଟର ମରାହବା କଥା କି ନାଇଁ ଡେଞ୍ଜର ବୋଲି? ସିଏ ଆଉ
ନାଇଁ ହେଠି ହଁ ତା ତାର ହେଇ ସୁବିଧା କରିବା କଥା ନାଇଁ। ପାଣି ଆସୁଛି ବୋଲି ତାର କିଛି ସାଇରନ କିମ୍ବା ତାର କିଛି ଇଏ ଦେଲେ ମାନେ ଲୋକ ଯୋଉଟାକୁ ମାନେ ପାଣି ନାହିଁ ବୋଲି ସେମାନେ ଭାବିକି ପଳଉଛନ୍ତିନା। ସେଇଟାକୁ ସେମାନେ ଇଏ କରିବା କଥା, ଦେଖିକି।
ଆଉ କଣ କି, ସେଇଟା ତ ଅସୁବିଧା ହଉଛି, ନାଇଁ ସେମିତି ଯଦି ଜାଗା ଥିବ। ତାହେଲେ ଗୋଟେ ଡେଞ୍ଜର ବୋଲି ଗୋଟେ ବୋର୍ଡ ମାରିବା କଥା, ହଁ ନା ନାଇଁ?
ହୁଁ, ଡେଞ୍ଜର ମାରିକିଵା ଦେଲେ ବି ହେଇଟା ମାନେ ଯେଗଲେ ବି ଦେଖିକି ଭାବିିକି। ଭାବିଛନ୍ତି, ଯଦିବି ଗଲେ ନିଜ ଇଏରେ ଭାବିଛନ୍ତି ଯିବେ। ସେତୁ କିଛି ବି ମରା ହଉନି କି ଜାଣିନାହାନ୍ତି।
ସେମିତି ଜାଗା ଥିଲେ ଯୋଉଠି ସଡନ ପାଣି ବଢି ଆସିବ, ସେ ଜାଗାକୁ ଯିବା କଥା ନୁହେଁ ନା? ସେଟି ଟ୍ୟାଗ୍ ମାରିବା କଥା, ଡେଞ୍ଜର ବୋଲି। କାହିଁକି ନା ସଡନ କେତେ ଯେତେବେଳେ ପାଣି ବାହାରିବ, ପାଣି ଆସିବ, କିଏ କହିପାରିବ କି? ଆମେ କହିପାରିବା ନା ଗଭର୍ଣମେଣ୍ଟ କହିପାରିବ? ତେଣୁ ସବୁଠୁ ଭଲ ସେମିତି ଯାଗାକୁ ଯିବନି। ଆଉ ଯୋଉ ଝିଅଟା ବାହାଘର ଠିକ ହେଇ ସାରିଥିଲା, ସେଲଫି ଫଟୋ ଉଠୋଉଥିଲା ଗୋଡ ଖ ଜଣେ ତା ଉପରେ ଟିକେ ମାନେ ଜଣଙ୍କ ଗୋଡ ଖସି ଗଲା ଗୋଟ ପୁଅ ପିଲାଟେ, ତା ଉପରେ ସେ କାନ୍ଧ ହାତ ଦେଇଦେଲା, ସେ ଝିଅ ଟା ପାଣିରେ ଭାସିଗଲା, ସଇଲା। ତାର କଣ ଭୁଉ ଥିଲା କହ? କଣ କରିବୁ, ଆଉ ସେମିତି ମାନେ ତୁ ଆଜିକାଲି କହିପାରିବୁନୁ‌। ମୋ ଝିଅ ଆସିଲାଣି ଗାଧେଇ କି ଖାଇଛି ଦେଖିଆ କଣ ଟିକେ ଖାଇବ କଥା ପଚା ହ ହଁ କଲି।
ଭଲ ହଉଛି ମାନେ?